ହଁ
ଆ କହ।
ଆଉ କଁ କରୁଥିଲୁ?
ଏଇଠି ବସିଥିଲି ଝିଅ ପଢୁଥିଲା ତା ପାଖରେ ବସିଥିଲି।
ଓହୋ ଆଉ ଏଟା ଆଜି କଣ ରୋଷେଇବାସ ହେଇଚି?
ଆଜି କଣ ରୋଷେଇ ହେଇଚି, ମାଛ ଆଜି ଆସିଥିଲା।
ପଖାଳ, ମାଛ ଝିଅ କହିଲେ ମ-ଭା ପଖାଳ ଭାତାତ, ମା
ଆହୋ କନ୍ ମାଛ ଆଣିଥିଲ?
ମାଛ ସେଇ କଣ ଭାକୁର ମାଛ।
ଉଁ ଆଉ ତ-ତରକାରୀ
ନାଇଁ ତମର କଣ ଆଜି ହେଇଚି?
ଏ ଆମର ଆଜି କିଛି ନାହିଁ ଆମର ଆଜି ଇଁ-କ ଉଁ ଇଏ ସକାଳେ ମସୁର ଦ-ଡାଲମା।
ମସୁର ଡାଲମା ଅହ ଓ ମସ୍
ହୁଁ ନାଇ ପରିବା ପକେଇକିରି ମସୁର ଡାଲିରେ ଉଁ ସବୁ ପରିବା ପକେଇକି କରିଥିଲି ଅ ଡୁନ୍ ଆ ଦହି ଦେଲା ଆଳୁ ଭର୍ତା
ଉଁ ଆଇଁଷି ଫାଇଁଁଷ ଆଜି କରନଥିଲା?
ନାଇଁ ଆଇଁଷ ଫାଇଁଷ ହେଇନଥିଲା ଏରା ଆଇଁଷ ତମେ ଆ ରବାରେ ଖାଉନୁ ସିଏ ମନାକଲା ଖାଇବନି ବୋଲି ଇଏ ଏଇଆକୁ କରିକିରି ଖାଇଥିଲୁ ଆଉ।
ମସୁର ଡାଲମା କେମିତି କଣ କ
ମସୁର ଡାଲମା କଣ ଏଇ ଯୋଉ ପରିବା ପକେଇ-ଏଇ ଯୋଉ ଉଁ ଯାହାସବୁ ପରିବା ଥିଲା କାଙ୍କଣ, ବାଇଗଣ ଉଁ ସେଉଠୁ କଦଳୀ ଉଁ କ-ଆଳୁ ପିଆଜ ଫିଆଜ ପିଆଜ କାଟିକିରି ଅଦା ରସୁଣ ଛେଚା ଦିଆ ହେଲା। ସେଠୁ ଦିଆହେଇକିରି ସେଉଠୁ ସିଏ ଭଜା ଟାଇପର ହବ। ଭଜା ଟାଇପର ହେଲା ପରେ ସେଉଠୁ ପାଣି ଦିଆହେଲା ପାଣି ଦିଆହେଇକରି ଡାଲି ପଡିବ ଡାଲି ପ ଡାଲି ପଡିବ ଡାଲି ପଡିକିରି ତାକୁ ଘୋଡେଇ ମଝିରେ ମଝିରେ ଟିକେ ଦେଖିବାକୁ ପଡ୍ ଫିଟିଗଲେ ନାଳ ହେଇଯିବ ନା।
ହରଡ ଡାଲିଟା ଟିକେ ଟାଇମି ନିଏ
ହୁଁ ସେ ଲାଳ ହେଇଯିବ ତାକୁ ଖାଲି ମଝିରେ ମଝିରେ ଦେଖିବୁ ଯେମତି ଟିକେ ଫାଳ ଥିବ ସୋଉଠୁ ତାପରେ ତାକୁ ଗ ଗରମ ମସଲା ଧନିଆ ପତ୍ର ଦେଇକିରି ତାକୁ ଇଏ କରିବ ଉମ୍ ଓହ୍ଲେଇବ ଆଉ।
ହୁଁ ହୁଁ ହୁଁ।
ହେଇଥିଲା, ତାପରେ ଦହି ଥିଲା ଆଉ ତୁ ସେୟାକୁ ଖାଇଥିଲୁ ଆଉ। ଆଉ ଝିଅର କାଲି ସ୍କୁଲ କଣ ଛୁଟି ନା ଅଛି?
ନାଇଁ ନାଇଁ କାଲି ଖୋଲା ନା। ଆ ଦେବସ୍ନାନ ପୂର୍ଣ୍ଣିମାରେ ଛୁଟି ହୁଏନି, ସେ ରଥଯାତ୍ରା, ବାହୁଡା, ଗୁଣ୍ଡି
ଓହୋ।
ହଁ ଦେବସ୍ନାନ କାଲି ପୁରୀ ଡିଷ୍ଟ୍ରିକ୍ଟ ପାଇଁ ବନ୍ଦ। ମୁଁ ଏଇନା ନ୍ୟୁଜ୍ ଦେଖୁଥିଲି, ପୁରୀ ଡିଷ୍ଟ୍ ପାଇଁ କାଲି ସ୍କୁଲୁ କଲେଜେ ସବୁ ବନ୍ଦ।
ସେପା ମାଛ କରିବା ପାଇଁ ସୁବିଧା ନାହିଁ, କଣ ଚୁଲି ଫୁଲି ନାହିଁ ନା ଚୁଲି ଫୁଲି ନାହିଁ ସେ ଭଉଣୀକି ଡାକିକି ଚୁଲିଟା ପାରିଲି, ଉଁ ହେ ସନ୍ଧ୍ୟା ବେଳେ ସଇଲା, ଚୁଲି ଟା ପରା ହେଲା, ତାପରେ ଯାଇଁକି ତା
ନାଇଁ ତାଏ ଚୁଲିଟା ପାରେନା ଏବ ଏବେ ତ ଯୋଉ ଗ୍ଲା ଗ୍ୟାସର ପ୍ରୋବ୍ଲେମ ହେଲାଇଁ, ବୁ-ବୁ ପଇଁଚାଳିଶ ଦିନିରେ ପୁଣି ଆଉ ଗୋଟେ ତମେ ଯାଇଁକି
ହଁ-ହଁ।
ଆଉ ପଇଁଚାଳିଶୀ ଦିନି ପୁ-ପୁଣି ଚୁଲି ଗ୍ୟାସ ସବୁ ସରିଯିବ, ଚୁଲି
ଆଉ ସେୟା ବା ପଇଁଚାଳିଶ ଦିନି
ସହରାଞ୍ଚଳକୁ ଦେଇଚନ୍ତି ପଚିଶ ଦିନି, ତ ଗ୍ରାମାଞ୍ଚଳକୁ
ଉଁ ଗ୍ରାମାଞ୍ଚଳରେ ଚୁଲି ଫୁଲି ଆଭେଲେବୁଲ ବିଲି, ସେଥିପାଇଁକି ଉଁ ଦେଇ ଦେଇଚନ୍ତି ପଇଁଚାଳିଶ ଦିନି ଦେଇଚନ୍ତି ଆଉ।
ଆଉ ସହରାଞ୍ଚଳରେ କଣ ସେମାନେ ଚୁଲି କାହିଁ ତାଙ୍କର, ଜାଳ କାହିଁ, ତା ସୁବିଧା କାହିଁ, ସବୁ କରିବା ପାଇଁ ରୋଷେଇ।
ପଇଁଚାଳିଶ ଦିନି ଦେବେ, ପୁଣି ଯିବ ତମେ ବୁ-ବୁକିଂ କରି ଲାଇନ ଲଗେଇକିରି ଘଣ୍ଟାଏ, ଦି ଘଣ୍ଟା ଯାଉଚି ଉମ୍ ଲାଇନ ଲଗେଇକିରି ଆଣିଆକୁ।
ହୁଁ। ସେଇତ ବଡ ପ୍ରୋବ୍ଲେମ ଆଉ। ଆଗେ କଣ ଗ୍ୟାସ ଗାଡି ଆସୁଥିଲା, ଟିକେ ଘରେ ଘରେ ଦେଇ ଦେଇ ଯାଉଥିଲା
ହୁଁ।
ଏବେ କି ଯୁଦ୍ଧ ହେଲା ଯେ, ସବୁ ମଣିଷ ଅସୁବିଧାର ସମ୍ମୁଖୀନ ହେଲା।
ହଁ ବା। ଆଉ ଝିଅର ତୋର କୋଉଦିନ ଆଉ ଆସୁନ?
କଣ ଯିବୁ, ଝିଅ ତ ସେ ପଢା ଟିଉସନ ସବୁ ସ୍କୁଲ ରହୁଛି, ଛୁଟି ହେଲେ ସିନା ହଁ କୁଆଡ଼େ ଟିକେ ଯିବୁ। କୋଉଠି କାହିଁ ଛୁଟି ହଉଛିି ଙ୍କ? ଏଇ ଟିକେ ନ ନାଇଁଥି କ୍ଲାସ ହେଲା, ପୁଣି
ପାଇଁ ଯାଆନ୍ତେ।
କୁଅଡେ?
କୁଆଡ଼େ ଗୋଟେ ବୁଲିବାକୁ ଯାଆନ୍ତେ। ଇଏ ତ ତାଙ୍କର ତ ସ୍କୁଲ ଖରା ହଉଛି ଆଉ ଖରା ନହେଲେ, କୁଆଡେ ଟିକେ ଯାଆ
ହଁ। କୁ ଖରା ନହେଲେ ନହେଲେ ଯୋଉ ପୁରୀ ରଥଯାତ୍ରା ହଉ ଆସୁଚି, ହଁ ଗୋଟେ ପୋଗ୍ରାମ କରନ୍ତେ ଯାଆନ୍ତେ। କାଲି ତ ଦେବସ୍ନାନ ପୂର୍ଣ୍ଣିମାରେ ଯାଇ ହବନି। କହୁଥିଲେ ସବୁ ଏଠି ଯିବା ପାଇଁକି ମୁଁ କାଇଁ ମନ କଲିନି।
ଏ ଛୁ ପିଲାଙ୍କୁ ନେଇକରିକି କଣ କହିଲୁ, ବହୁତ ଭିଡ ହବ।
ସବୁଦିନେ ଭିଡା ହବନି ରଥଯାତ୍ରା କୁ ଗଲେ କଣ ଭିଡା ନାହିଁ ନା।
ହୁଁ ନାଇଁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଭିଡ ଟା ଲାଗ କି ବ।
ହଁ ଏନ ଲାଗି ରହିଲା। ଏଇନେ ପୁରୀରେ କୌଣସି ହୋଟେଲ୍ ହୋଟେଲ ଲଜ ତୁ ବୁକିଙ୍ଗୀ କରିପାରିବୁନୁ ସବୁ ସେ ପାଞ୍ଚ ଛଅ ମାସ ଆଗରୁ ବୁ ବୁକିଙ୍ଗୀ ହେଇ ସାରିବନ ଚାହିଁବି ଯଦି। ମୁଁ ସେଠି ଯାଇଏ ରହିକିରି ଠାକୁରଙ୍କୁ ଦର୍ଶନ କରିକି ଆସି ସେ ହେଇପାରିବନି।
ହଁ-ହଁ।
କି ଧର ତମେ ରହିଗଲ ନା ରାତି ହେଇଗଲା କି କୋଲ ହୋଟେଲରେ ଟିକେ ରହିଗଲ ତାପଦିନ ଟିକେ ଦର୍ଶନ କରି ଆଇଲ।
ସିଏ ସବୁ ପାଞ୍ଚ ହଁ ସେ ତ ଅଧିକ। ଫରେନର ମାନେ ଆସୁଛନ୍ତି ଆଉ ସେମାନଙ୍କୁ ତ ରୁମ ହଉନି ପାଉନି ଆଉ।
ହୁଁ ହୁଁ।
ଅଧିକ ପୁରୀରେ ବଜ ହଉଛି ଜଗନ୍ନାଥଙ୍କୁ ଦେଖିବା ପାଇଁ ଫରେନର ର ବେଶୀ ଭିଡ଼ ନା।
ହୁଁ ହୁଁ।
ନନ୍ ଓଡିଆ ଅସଛନ୍ତି ଏଇ କାଲକାଟା ଇଏ ସିଏ ଯେତେବେଳେ ଟ୍ରେନ ରରୁ ଆମେ ଏ ତ କାଲକାଟ ଥିଲୁ ଯେତେବେଳେ ଟ୍ରେନ ଆସୁ ସମସ୍ତେ ସେଆଠୁ ପୁରୀରୁ ଆସୁଥିବେ।
ସମସ୍ତେ ପୁରୀ ହଁ।
ପୁରୀ ପାସେଞ୍ଜର ଯେତିକି ସେ ସବୁ ଥିବେ ମୁଁ ଆସେନା ସେଇ ଟ୍ରେନ ରେ। ସବୁ ବଙ୍ଗାଳୀମାନୋନ ଆସୁଥେ ପୁରୀ।
ନା ଆମେ ତ ପୁରୀ ଯାଇପାରାଵାନି ଆମେ ତ। ଯାଇପାରୁନି ଆଉ କୋଉଠି ଗଲେ ହନ୍ତା ଟିକେ ବୁଲା ବୁଲି କରିବା ପାଇଁ। ଏଠ ପାଖା ପାଖା ପାଖି ଶିଆଳି ଫିଆଳି ଗଲେ।
ଉଁ ହଁ ଏଇ ଛୁଆଙ୍କୁ ଶିଆଳି କଥା କହିଲେ ଏଇନା ପୁଣି ନାଚି କୁଦି ଇଏ ସମୁଦ୍ର ଦେଇ ହୁଁ ସେଇ ତ ଖାଲି ବିଚ ଟା ଆଉ ସେଠି କଣ।
ଓ ହୋ।
ଡେଇଁଵା ପାଇଁ ସେ
ସେ ଯୋଉ ଛତୁରେ ଛତୁ ପତୁଆ ଟା କରଉ ସେଟା ଆଳୁ ଯୋଉ ଖାଲି ଚୁନ ଚୁନ କାଟି ତାକୁ ପ୍ରୋସେସ କଣ କର ମୁଁ ଆଣିଥିଲି ସେଦିନ ଜାଣିପାରିଲି କେମିତି ସୋ ସୋରିଷ ମସଲା ଦେଇ ହୁଏ।
ସେ ବା ମୁଁ ତ କେବେ କେ ଆଳୁ। କେ କେବେ କେବେ ଖାଲି ଛତୁରେ ବି କରେ।
ଖାଲି ଛତୁ କଲେ ଛତୁର କ୍ଵାଣ୍ଟିଟି ଅଧିକା ଦରକାର ହବ।
ହଁ ଅଧିକ ଲୋକ ହେଲେ ଅଧିକୋ ନହେଲେ ଆଳ ଟିକେ ନ ପେଇଲେ ସିଏ ଅଣ୍ଟିବନି।
କମ ଲୋକଙ୍କୁ ଆଳୁ ଯୋଉ କମ ଲୋକଙ୍କୁ ଛତୁ ଅଧିକା ଲୋକ ହେଲେ ଆଳୁ ନ ପକେଇଲେ ସେ କଣ ବାଗ ଲାଗିବ ହବନା
ହୁଁ ମୁଁ ଥରେ କରିଥିଲି ଖାଲି ଛତୁରେ ସେ ଭାରି ବଢିଆ ଲାଗୁଥିଲା।
ନା ଖାଲି ଛତୁରେ ତ ଆମେ କରିପାରିବୁନି ଖାଲି ଆଳୁ ପକେଇ ଗଲେ କେମିତି କରିବ।
ହଁ ତମେ ତେଲ ପକେଇବ ହେଲା ତେଲ ପକେଇବ ଛତ ପୁରା ହାଇରେ ଆଞ୍ଚ ଟା ହାଇ ରଖିବ ଯଦି ଗ୍ୟାସ ରେ କରିବ କି ଚୁଲିରେ କରିବ ଚୁଲି ବି ସେମତି ଜଳ ଯା ଜାଳଟା ଜୋରେଇଥିବ।
ହୁଁ ହୁଁ ଜୋର କାଇଁ ଜୋ ହଇରେ କାହିଁ ଦବ।
ହାଇଏରେ ବା ଛତ୍ରୁ ପାନ୍ଟା ମରୁ ହ ନା। ଯେତେ ହାରିଦବ ପାଣି ଟା ଶୀଘ୍ର ଶୀଘ୍ର ମରିଯିବ ଛତରୁ ବେଶୀ ପାଣି ବାହାରେ ନା। ତାକୁ ହାଇରେ ଦେଇକି ଛତୁ ଟାକୁ ଭାଜିବୁ ଭାଜି ଭାଜି ଛତୁର ତ ପାଣି ଅଂଶ ଟା ମରିଯିବ ତାପରେ ତମେ ଆଳୁ ଆଳୁ ଢାଳିବ ସୋରସୋରରେ କାଟିଦବ ଛତୁ ପାଣି ଟାକୁ ଟୋଟାଲି ମାରିଦବ ହଁ ତାପରେ କଣ କରିବ ଆଳୁ ପକେଇବା ଭରେ ତାକୁ ଭାଜି ଭାଜି ଦେଇକି ତାରେ ମାଟି ସୋରିଷ ଭାଗ ଟିକେ ଅଧିକା ଥିବ ଜିରା ଭାଗ କମ ଥିବ
ଆଉ ଛତୁକୁ କାଢ଼ିବନି?
ନା ସେଇ କଢେଇରେ ଥିବ।
ସେ ସିଏ ତା ଦେହରେ ଆଳୁ ଟା ପକେଇବ
ହଁ ସେଇ ପାଣି ମସଲା ବେଳେ ଆଲଟା ପକେଇବ
ହୁଁ ହୁଁ।
ତାକୁ ଟିକେ ଭାଜି ଭାଜି ଦେଇ ଆଳୁ ସେଇଠୁ ତମର ମସଲା ଢାଳିବ ମସଲାଟରେ କଣ ବାଟିବ ଜିରା ଅଳ୍ପ ସୋରିଷ ଟିକେ ଜିରା ଠାରୁ ଅଧିକା ତମର ରାଗ ରଗ ଅନୁଯାୟୀ ଶୁଖିଲା ଲଙ୍କା କହ ମା ବାଠ ତମେ ଯ ଯେତେ ରାଗ ଖାଇବାର ପରିବାରରେ
ହଁ ହଁ।
କାହା ପକେଇବ ରସୁଣ ଭାଗ ଟିକେ ଅଧିକା ଦବ
ହୁଁ।
ଟିକେ ଖାଲି ଅଦା ମାନେ ନାଁ କ ମାତ୍ର ଏଇଟା ସୋରଷ ମସଲା ନା ଅଦା ଟିକେ କେ ପିଆଜ ପୁଣି ଯଦି କାଟିବ ଚିରୁଳେଇରୁ ଟିକେ ବି ହେଲେ ଚଳିବ। ବେଶୀ ପିଆଜ ଏଥିରେ ପଡିବନି ବାଟି ଦବ ମସଲା ଟା ପୁରା ଗ୍ରାଇଡିଙ୍ଗ କରିଦବ ପୁରା ମେନ କାଡି କରିଦବ ପୁରା ମାନେ ତାକୁ ପଲିସ କରିଦବ ବାଟଟା ବାଟଣୋଟା
ଗାଧି ସୋରିଷ ଚୋପାଟା କେଣ୍ଟି କଣ ନା କି? ସୋରିଷ ଚୋପାଟା ଭାଜିବନି
ହଁ ସେଇ ବା ବା ବାଟିବାରେ ବାଟିବା ଅଛି
ହୁଁ ହୁଁ।
ହଁ ସେ ବାଟି ଦେଇେ ଢାଳିଦବ ସେ ବାଟା ହେଇ ଥ ତ ସେ କପ ସୁଦ୍ଧା ଢାଳିଦବ ସେ ଛତୁରେ ତାରେ ଟମାଟୋ ଛୋଟ ଛୋଟ ଛୋଟ ଛୋଟ କିରି କାଟିଥବ କୁଚେଇ କୁଚେଇ ଗୋଟେ ବଡ ଟମାଟୋ ହେଇଥିଲ ଗୋଟେ ଛୋଟ ଟମାଟୋ ହେଲେ ଦୋର ଦିଟା ଦେଖି ଛତୁର କ୍ଵଣ୍ଟିଟି ଅନୁଯାଇ ଆଉ ପକେଇକି ଲୁଣ ହଳଦୀ ଦେଇକି ତା କଷିବ
ଆହୋ।
ଲୁଣ ହଳଦୀ ପକେଇ କଷିବ କଷି କଷି ସୋର୍ଷ ମସଲା ଲାଗି ନାଗି ନାଗି ଗଲେ କହନନ୍ତି ତ ପାଞ୍ଚ ଦଶ ମିନିଟରେ ସିମିରେ ବସିବ ଯୋଉ ଲୋକ କୁହନ୍ତିନି କି ଥୋରି ସେ ମସଲା ଟା ବେଶୀ କଷ ଯାଏନି ପିତା ହେଇଯାଏ କହନ୍ତି ମୁଁ ଶୁଣିଛି କିନ୍ତୁ ମୁଁ କେବେ ମୋର କସିଚି ସୋର୍ଷ ମସ ହେଲା ମୋର କୌଣସି ପିତା ହେଇନି ମୁଁ କେବେ କାହିଁକି ତ ଫିଲ୍ କରିନି।
ହ ନାଇଁ ସେଇଟା କାହିଁ ପିତା ହୁଏ। ସିଏ ବୋ ହାଇରେ କଷିଲେ ପିତା ହେଇଯାଏ।
ସିଏ କଣ ହେଇଛି କହିଲେ ଯେତିକି ତୁଣ ସେ ମସଲା ଟା ନାଗି ନାଗିଯିବ ସ ଛତ ସତ ମାନେ ତଳ ନାଗି ଯାଉଥିବ ବୁ ଫୁଣି ଟେକି ଦୋଉଥିବୁ।
ହୁଁ ହୁଁ।
ସିଏ ସେତେ ତମେ ତାକୁ ଟିକେ ଆମ୍ପୁରି ଆମ୍ପୁରି ଇଏ କରିଚ ତାର ବାସ୍ନା ଟା ସେଇରୁ-ଉ-ଉ ମହକେ। ହ ଟେଷ୍ଟ ଟା ସେଇଠୁ ବଢେ ସେ ଯୋଉ ଛତୁ ଟା ନାଗି ଯାଉଥିବ ମସଲା ଟା। ତା ପୁଣି ଖେଳେଇ ଦଉଥିବ ପୁଣି ଟିକେ ଆଉ ଟିକେ ନାଗି ଯାଉଥିବ ପୁଣି ଖେଳେଇ ଦଉ
ପାଣି ପାଣି ଦ, ପାଣି ଦବନି?
ନାଇଁ ପାଣି ସେଇ ମସଲା ଯୋଉ କପ ଟିକେ ଧୋଇ ଧାଇକି ଟିକେ ଦେଇଥିବ ଆଉ ହେଲା କଷି କାଷି ସାରିକି
ହୁଁ ହୁଁ।
କିଆ ପାଣି ଦେଇକି ତାକୁ ଢାଙ୍କୁଣୀ ଟା ପର ମୁ ମୁଦିକିରି ଘୋଡେଇ ଦବ ଛୋଟ ଢାଙ୍କୁଣି ଟା।
ହୁଁ ହୁଁ।
ସେଠୁ ଟମାଟୋ ଫମାଟ ସିଝୁଥ ତ ସିଏ ଛତୁ ତ ସିଝି ଯାଇଥିବ ଭଜାରେ ନା
ହୁଁ ହୁଁ।
ଆଳୁ ସେ ସେଇଠି ଯୋଉ ଆଳୁ ଟା ପକେଇ ଦେବ ସେ ସେଉଠୁ ଫୁଟି ଫୁଟି ଫୁଟି ଆସିକି ପାଣି ମରିକି ଯୁଗୁ ଯୁଗୁ ଯୁଗୁ ଯୁଗୁ ହେଇ କି ତେମେ ଯଦି ପାଣିଆ ଟିକେ ପାଣିଆଂଶିଆ ଚାହିଁବ କି ପୁରା ଶୁଖିଲା ଚାହିଁବ ତମ ଅନୁସାରେ
ହୁଁ ହୁଁ ହୁଁ ହୁଁ।
ହେ ସେ ମଝିରେ ମଝିରେ ଟିକେ ଖେଳେଇ ଦଉଥିବ ଫୁଣି ଯାଇ ନାଗି ଯାଉଥିବ କି ଅଳ୍ପ ପାଣି ଦିଆ ହେଇଥିବ ନା।
ହଁ ହଁ।
ସେଠୁ ତାର ଷ୍ଟେଟ୍ ଟେଷ୍ଟ ବଢେ ତାର ଯେତେବେଳେ ସରିଯିବ ତମେ ଯଦି ଚାହିଁବ ମୁଁ ଟିକେ ପାଣି ପାାଣିଆଁ ଟିକେ ଚାହୁଁଛି କି ଟିକେ ଏ-ଏ-ଏ ମାନେ ଶୁଖିଲିଆ ଶୁଖିଲିଆ ଚାହୁଁଛି। ଧନିଆ ପତ୍ର ହେରିକା ଦେଇକି ଘା ଘାଣ୍ଟି ଦବ।
ହଁ ତମ ଅନୁସାରେ ତମେ କ ରଖିବ ଆଉ।
ହଁ ତମ ଅନୁସାରେ ତମେ ରଖିବ ଟିକେ ଯୁକ୍ ଯୁକ୍ କିଆ କରିବ କି ଟୋଟାଲି ଶୁଖିଲା କରିଦବ। ଏତେ ଶୁଖିଲିଆ ଭଜା, ଏତେ ଶୁଖିଲିଆ ଭଜାଳିଆ ଟାଇପ ର କରିବନି।
ଓହୋ
ବୁଝିପାରିଲୁ?
ଢେଙ୍କାନାଳ ସ୍ପେଶାଲ ରୋଷେଇ ଟା କଣ?
ସେଇ ତ ଇଏ ଆଉ ଛତୁ
ସେଟା ଯାହା ହେଲେ ବି ନା ଡାଲି ଟା ତମର ସ୍ପେଶାଲ ହୁଏ ସବୁବେଳେ।
ହଁ ଡାଲି ଟା କମ୍ପଲସରି।
ଡାଲି ଟା ଆଉ ଶାଗ ଟା।
ହୁଁ ଡାଲି କମ୍ପଲସରି।
ଆଉ କୋଉ